ହଁ କଣ କରୁଛ?
ଏଇ ବସିଥିଲି ଆଉ।
ଓହୋ ହଉ ଖାଇସିଲଣି ହଁ।
ଖାଇକି ଉଠିଲି ମୁଁ।
କଣ ଖାଇଲ?
ଖାଇଲି ପଖାଳ ଭାତ ପୋଟଳ ଭଜା କାକୁଡି ଝୋଳ। ଚେନାଚୁରୁ। ତମେ କଣ ଖାଇଲ? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
କଣ ଖାଇଲ?
ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ।
ଶୁଭଣି କି?
ନା ଶଶୁବୁନଥିଲା ହଁ କୁହ?
ହଉ କଣ ପଳେଇଲ ଉପରକୁଛାତ ଉପରୁକୁ ପାଲେଇଆଇଲି।
ଓହୋ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସବୁ ରୋଷେଇ କରୁଛନ୍ତି। ଛୁଆ ବସିକି ପାଠ ପଢୁଛନ୍ତି। ଏଇଆଉ ଆରେ ଛତିକୁ ପଳେଇ ଆଲି ବୁଲିବା ପାଇଁ।
ଆପଣ ଟ୍ୟୁସନ କରନ୍ତି?
ତ ଦେହ ଟିକେ ଭଲ ଲାଗିଲାଣି ନାଇଁ ନାଇଁ।
ହଁ ହଁ। ଓ ଟେଲର ଖାଲି ମେସିନ ପକେଇଛନ୍ତି।
ହଁ ତେଲଟେ ମେସିନ୍ ଶିଖିଛି ସେ ଏତେ ବି କିଛି ଶିଖିନି। ସେମିତି ଯା ଟିକେ କରିଛି ଆଉ। ନିଜର ଟିକେ ଯାହା କରିଛି ଆଉ।
ଓହୋ ମାନେ ଆପ
ତମ୍।
ଓକେ।
ନା ଅନ୍ୟ ନା ନା ନିଜର ତା ଟିକେ ଯାହା ହେତିକି। ନା ମତେ ସେଇଟା ଆମର ହେଇନି କମ୍ପ୍ଲିଟ ହେଇନି ଆଉ ଯୋଉଟି ଛୁଆଟେ ନ ମେ ଜଣେ ଶିଖେଇ ଦେଇଥିଲେ ମୋର ହେଇନି ଏପର୍ଯ୍ୟନ୍ତ, ନାସେ କୁନି ଏଠି ପଳେଇଲି ଆଉ ଶିଖିବି ଘରକୁ ଘରକୁ ଗଲେ ସିକନ୍ତି ଘରେ ଆମ ଘରେ ଭାଉଜ ହେରିକା ଅଛନ୍ତି।
ଯାଉନାହାନ୍ତି ଏବେ ପୁରା ଘରେ ପକେଇବେ ମେସିନ୍।
ଘରେ ମେସିନ୍ ଅଛି ଶିଖିବା ପାଇଁ ଟାଇମ୍ ନାହିଁ।
ଟାଇମ ବାହାର କରିିକି ଟିକେ ଶିଖିଦେବ ନା ଆଉ ଆପଣଙ୍କ କାମରେ ଆସିବ ନା ଆଉ।
ଏଠି ଏଠି ବା କିଏ ନାହାନ୍ତି ଶିଖିବା ପାଇଁ ନାହାନ୍ତି ଆଉ ସେଥି ଲାଗି ହଇରାଣ ଯଦି କିଏ ଥାଆନ୍ତେ କିଏ ସିକନ୍ତା ମୁ ସିକିଯାନ୍ତି। ଏଇ ୟୁଟ୍ୟୁବରେ ଆଉ। ପକେଟ ଖାଲି ସିଲେଇଟା କଲା ବେଳକୁ ଦେଖିହେଇ ଯାଉଛି କିନ୍ତୁ ସିଲେଇ ଟିକେ ବଙ୍କାଟେଳା ହଉଛି ଆଉ।
ଓ। ହଉ। ହଉ କଣ ହେଲା ରୋଷେଇ? ଖାଇବା ପାଇଁ ନା ମୁଁ ସିଲେଇ ଶିଖିଛି ସେମିତି ଅଳ୍ପ ଶିଖିଛି ଆଉ।
ହଁ ମୋ ପରିକା ଜାଣିକି।
ଆମର ମେସିନ ଫେସିନ ନାହିଁ କିନ୍ତୁ ମୁଁ ଶିଖିଛି।
କଉଡି ସାଙ୍ଗ ଫାଙ୍ଗ କତିରେ ନା କଣ?
ହଁ।
ହଁ।
ରୋଷେଇ କଣ କଲ?
ରୋଷେଇ ଛୁଇଁ ତରକାରୀ ହବ ଶାଗ ଭଜା ହବ।
ହଁ ଛୁଇଁ ତରକାରୀ କେମିତି କର ତମେ?
ଛୁଇଁ ତରକାରୀ ସୋରିଷ ଜିରା ଆଉ ରସୁଣ ଲଙ୍କା ବାଟିକି।
ହୁଁ ଉଁ
ତାପରେ ଅ ସାରୁ ଆଳୁ ଆଉ ଛୁଇଁ ବାଇଗଣ ତାକୁ ସବୁ କଟା ହବ।
ହୁଁ ଉଁ
ତା ପରେ ମସଲା ଆଳୁ, ଆଳୁକୁ ଆଉ ଆଳୁକୁ ଭାଜିକି ତେଲରେ ମସଲା ଢାଳିବୁ ସେ ମସଲା ଟିକେ କଷେଇକି ହଳଦୀ ଲୁଣ ଅଁ ହଳଦୀ ଲୁଣ ପକେଇକି, ମସଲା ଟିକେ କସେଇକି, ପାଣି ଦିଆହବ ତାପରେ ଛୁଇଁ ପଡିବ ବାଇଗଣ ପଡିବ ତାପରେ କଣ ହବ। ହଁ ତାପରେ ସେଥିରେ ହୁଁ, ସିଝିଲେ ପିଆଜ ଆଉ ଫାଷ୍ଟେ କଡ଼ରେତେଲ ପକାହବ। ତାପରେ ଫୁଟଣ ଟିକେ ବଢିବ, ଲଙ୍କା ଦିଟା ବଢିବ ତାପରେ ପିଆଜ କଟା ହେଇକି ପଡିବ, ପିଆଜ ଟିକେ ଜାରି ହେଲେ, ସେଥିରେ ହାଲକା ଟିକେ ଲଙ୍କା ଲକା ଗୁଣ୍ଡ ପଡିବ, ତାପରେ ତରକାରୀ ଟା ଢଳା ହବ, ଆଉ ବଢି ଭଜା ଥିବ ତା ଦେହରେ ବି ପଡିବ। ସେ ଭଳିଆ ଟେଷ୍ଟି ଲାଗିବ ଆଉ।
ହୁଁ ଉଁ
ଲଷ୍ଟକୁ ଯଦି ଜିରା ଗୁଣ୍ଡରେ ବି ଦବ ଟିକେ ଆହୁରି ଭଲ ଲାଗିବ, ଯଦି ନଦବ ଚଳିବ।
ହଁ ଅଁ
ତ ତମର ଏମିତି ହୁଏ ନା?
ହଁ ଆମର ତମେ ପିଆଜ ପକାଅ ଆମର ପିଆଜ ପଡେନି, ପିଆଜ ରସୁଣ ପଡେନି ଆଉ। ଆମର ଟିକେ ଏକ୍ସଟ୍ରା ଯୋଉ କରି ମସଲା ପଡେ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଏଇଟା ଟିକେ ପଡେ।
ହଁ, ସାଧାରେ ବୋଲିକି ଆଉ
ହୁଁ ଉଁ
ହୁଁ। ଆଉ ଆଜି କଣ ତାହେଲେ ରୋଷେଇ ହେଉଛି ଘରେ? ହାଲୋ
ଆଜି ମାନେ କଣ କ କରୁଛି, ମୁଁ ଦେଖିନି ବା ସେଥି ହେଲା।
ହଁ
ଆଉ
ଆଉ ଛାତରେ ବଢିଆ ପବନ ଦଉଛି।
ହଁ ଆଜି ନରମ ପାଗ ଏଇ ଦି ତିନି ଦିନ ହେଲାଣି ନରମ ପାଗ କରୁଛି ଖରା ବି ବେଶୀ ନାହିଁ।
ହଁ ଭଲ ଲାଗୁଛି ଏମିତିଆ ପାଗ ଟା, ରଜରେ କିନ୍ତୁ ଏମିତିଆ ପାଗ ନଥିଲା।
ନା ରଜ ପାଗ ଏବେ କରୁଛି କିନ୍ତୁ ସେତେବେଳେ ବହୁତ ଖରା କରୁଥିଲା।
ହଁ ବା ରଜରେ ବହୁତ ଖରା ହେଇଥିଲା, ରଜରେ କୁଆଡେ ଯାଇଥିଲ ବୁଲିବା ପାଇଁ ନା ଯାଇନ?
ହଁ ର ତମେ
ତମେ କୁଆଡେ ଯାଇଥିଲ, ମୁଁ ଯାଇଥିଲି ଗୋଟେ ମଝି ରଜ ଦିନ ଯାଇଥିଲି।
କୁଆଡେ ଯାଇଥିଲେ?
ମଝି ରଜ ଦିନ ଯାଇଥିଲି ମୋ ଭାଇ ଘର, ଆମ ବାପା ଘରକୁ ଯାଇଥିଲି, ବା ପର ଯାଇକି ସେଠି ଟିକେ ଆଉ ଟିକେ ତାରିଣୀ ପାଖକୁ ଯାଇ ବୋଲି ଥିଲା। ଇଛା ଥିଲା କିନ୍ତୁ ଗାଡି ଟା ଟିକେ ଠିକ ହେଇପାରିଲାନି ଆଉ ଯାଇପାରିଲୁ ନି। ହଁ ନହେଲେ, ପୁରା ବାହାର ଜିମୁ ଜିମୁ ବୋଲି ଭାବାରୁଛୁ କିନ୍ତୁ ଗାଡି, ଗାଡି ଆମର ଅଛି ଗାଡି ଛୋଟ। ଆଉ ଦେଖିଲା ବେଳକୁ ସମସ୍ତେ ପିଇସି ଝିଅ। ଆଉ ଭାଉଜ ଆଉ ଭଉଣୀ ତାଙ୍କର ସବୁ ଛୁଆ ଏମି ସବୁ ହେଲା ବେଳକୁ ବହୁତ ଲୋକ ହେଇଗଲେ ଆଉ ହେଲାନି ଗାଡିରେ ଜାଗା। ଆଉ ତ ଯାଇପାରିଲୁନୁ ଆଉ ସେଇ ରଜରେ ଯାଇକି ଆଉ ଦୋଳି ଲଗା ହେଇଥିଲା ଉଁ ସେଠୁ ଯାଇକି ପିଠା ପିଠା ଖାଇକି ଦୋଳି ଫୋଳି ବୁଲି କି ଗାଁ ଫା ରେ ବୁଲିକି ପଳେଇ ଆସିଲି ଆଉ।
ଓହୋ। ମୁଁ ଫାର୍ଷ୍ଟ ରଜ ଦିନ ଏଇଠି ଆମର ଗୋଟେ ମନ୍ଦିର ଅଛି ମତ୍ୟ ବୈକୁଣ୍ଠ ସେଇଠି ଯାଇଥିଲି। ଆଉ ଯାଇଥିଲୁ ମୋର ଆଉ ମୋ ସାଙ୍ଗର ଆମେ ଖାଲି ସ୍କୁଟି ଧରିକି ଆମେ ଦି ଟା ଙ୍କ ବୁଲୁଛୁ ସିନିୟର୍। ତାର ସ୍କୁଟି ଅଛି ତ ପୁରା ହେଲମେଟ। ହେଲମେଟ ହଁ ସେଇଠି। ପୁରା ହେଲମେଟ ଫେଲମେଟ ନାଇକି ଯାଇଥିଲୁ ମତ୍ୟ ବୈକୁଣ୍ଠ ଫାର୍ଷ୍ଟ ରଜ ଦିନ ମାନେ ଗଲୁ। କେତେ ବାରଟା ନା ଉ ଯୋଉ ଏଗାରଟା କେତେ ହବ ଗଲୁ ବାରଟା ସୁଦ୍ଧା ପଳି ଆଇଲୁ ଜଲଦି। ଆଉ ଏତେ ବେଶୀ ବୁଲିନୁ ତାପରେ ସେକେଣ୍ଡ ରଜ ଦିନ ଯାଇଥିଲୁ ଗଡ ପୁର ଯାଇଥିଲୁ ସେଠି ଫେରେ ଜଗନ୍ନାଥ ମନ୍ଦିର। ଦେଖିଲୁ ଏଇଟା ଆଡ଼େ ବନ୍ଦ ଦେଖି ବୁଲିିବାଲି ଆସିଲୁ ଦିଟା ହେଇଗଲା ଆଖୁରସ ଫା ଆଖୁ ରସ ପିକୀ ଆଇଲୁ ଆଉ।
ହଁ।
ତାପରେ ଲାଷ୍ଟ ରଜ ଦିନ ଯାଇଥିଲୁ ମହାବିନାୟକ ଯାଇଥିଲୁ। ଯାଇଥିଲୁ ଖାଇ ପିଇକି ଆସିଲୁ ଏକାଥରେ ଆଉ ଯାଇଥିଲୁ ସେଠି ଯୋଉ ପାହାଡ ଉପରେ ପୁରା। ଚଢି ଚଢ଼ି ମାନେ କୁହନା। ଗୋଡ ପୁରା ବଥା ଜଙ୍ଘ ଫଙ୍ଗ ପୂରା ହଁ। ଯାଇକି ଫଟୋ ଫଟୋ ଉଠେଇକି ବୁଲି ବାଲିକି ଠାକୁର ଦର୍ଶନ କରିକି। ଆସିଲୁ ଆଉ।
ହୁଁ ଭଲ। ଏ ତାରିଣୀ ପାଖକୁ ଟିକେ ମୋର ଇଚ୍ଛା ଅଛି ଯିବାରେ ମୁଁ ଯାଇଥିଲି ଛୋଟଟେ ହେଇଥିଲି ଯାଇଥିଲି। ଛୋଟଟେ ହେଇଥିଲି ବୋଲିକି ଦଶ ବାର ବର୍ଷର ବୋଧେ ହେଇଥିଲି ଯାଇଥିଲି। ଆଉ ଯାଇନି ଆମର ଗୋଟେ ଗାଡି କିଣା ହେଇଥିଲା ସେତେବେଳେ ବସଟେ କିଣା ହେଇଥିଲା ଆମ ଗାଁ ଯାକ ସବୁ ଯାଇଥିଲୁ। ଅ ହଁ ଆଉ ଯାଇନି।
ଉଁ ପଳଉନାହାନ୍ତି ଯୋଉ। ଭାଇ ତମେ ଆଉ ଝିଅ ପଳଉ ନାହାନ୍ତି।
ହଁ ସେ ଦି ଜଣ ଟିକେ ଏଇ ଯାଇଥାନ୍ତୁ ଟିକେ ଏଇ ବାଇକ ରେ ପଳେଇଥାନ୍ତୁ। ଏ କଣ ହେଲା ନା। ଉଁ ଙ୍ଗୋ ଗୋଡ ତାଙ୍କର ଏମିତି ପଡି ଯାଇଥିଲେ ଗାଡିରୁ ଗାଡିରୁ। ଗାଡିରୁ ପଡିକି ଗୋଡ ଟା ପୁରା ଖଣ୍ଡିଆ ହେଇଯାଇଛି ସେ ଭଲସେ। ଠିକ ସେ ଚାଲି ବୁଲି ପାରୁନାହାନ୍ତି ଟିକେ।
ହଉ ଦିଦି ମୁଁ ଟିକେ ରଖୁଛି ମୁଁ କଲ କରିବି ଆଉ।
ହଉ ହଉ।
ଏ ଯୋଉ କାମ ମାନେ ଏପଟେ ଆ କାମ ଆସିଲା ତ ସେୟାକୁ। ଉଁ ଯୋଉ ରଖୁଛି ଆଉ।